ହାଲୋ ହାଲୋ ହଁ ମ୍ୟାଡ଼ାମ ମୋ କଥା ଶୁଭୁଚି?
ହଁ ହଁ କେ ସାଉଣ୍ଡଟାରେ ଧୀରେ ଧୀରେ ଶୁଭୁଚିତ ମୁଁ କହିଲି କ ପାଇଁ ଏମିତି ସାଉ ପୁରା ଧୀରେ ଧୀରେ ଶୁଭୁଛି ହାଲୋ ଶୁବିଲା।
ହଁ ଏବେ ଶୁଭିଲା ଆପଣ ମୋ କଥା।
ହଁ ହଁ ଶୁବିଲା।
ହଁ ଆଉ କଣ କରୁଥିଲେ?
ସନ୍ଧ୍ୟାବେଳେ ସରିଲାଣି ଚାହା ଜଳିଖିଆ।
କଁ କହିଲେ?
ମୁଁ କହିଲି ଚାହା ଜଳଖିଆ ସରିଲାଣି ସନ୍ଧ୍ୟା ବେଳେ ଖାଇଆ।
ହଁ ନାଇଁ ଏବେ ସନ
କଣ ନାଦିବ? ମୋର ଦିଟା ଅଛି। ହୁଁ ହୁଁ କଣ କହିଲେ?
ଥିଲି ମାନେ ବ୍ରେଡ ରେ ସେ ଯୋଉ ବ୍ରେଡରେ ଯୋଉ ସାଣ୍ଡୱିଚ କରନ୍ତିନି।
ହୁଁ ହୁଁ।
ହ୍ୟାଲୋ।
ହଁ କହୁନ।
ଶୁଭିଲା ହଁ। ମୁଁ କହିଲି ନାଇଁ ସେ ବେଡରେ ସାଣ୍ଡୱିଚ ତ। ସେହି ଚା ସାଙ୍ଗେ ସେଇଆ ଟିକେ ଟିକେ ଖାଇଥିଲୁ ଆଉ।
ହଁ ହଁ ହଁ ଆମର ତ ଏଇ ସନ୍ଧ୍ୟାବେଳେ ସେଇ ଚାହା ଆଜି ଟିକେ ପିଲାମାନେ ସବୁ କଣ ମୁଢି ସବୁ ମୁଢିରେ ସବୁ ପକେଇକି କଣ କରୁ ଛନ୍ତି ଆଉ ଭଲ ଲାଗୁଛି ଝାଲମୁଡ଼ି ଟିକେ ଆଉ।
ଓହୋ।
ଝାଲମୁଢି ଖାଇବାକୁ ଭଲ ଲାଗେନିକି ଟିକେ।
ହଁ ହଁ ସେଟା ବି ମାନେ ବହୁତ ଭଲ ଲାଗେ ସବୁ ଜିନିଷ ମିଶେଇକି ଖାଇବେ ସେଟା ସବୁ ଜିନିଷ ପଡିଥାଏ ନା ସେଟା ବି ମାନେ କରିଦେଲେ ମାନେ ଖାଇ ହେଇଯିବ ଜଣା ପଡିବନି ସିନା ଖାଉ ଖାଉ ଖାଇ ହେଇଯିବ। ସେଟା ଗୋଟେ ଜିନିଷ ଆପଣ କେମିତି କଣ କରିଥିଲେ ସବୁ ଝାଲମୁଡିଟା କେମିତି କଣ ବନେଇଥିଲେ?
ସେଇ ଝାଲମୁଡି ତ ଆମର ସବୁ ଏଇ ମଟର କାକୁଡ଼ି ପିଆଜ ଧନିଆ ପତ୍ର ଆଉ ବାଦାମ।
ହୁଁ ଟିକେ ଆ ଟିକେ ସେଥିରେ ପ ପକେଇଲେନି ଏଇ ଯୋଉ ଆମର ଆଚାର ଖାଆନ୍ତି ଖଟା ଆଚାର
ହଁ ହଁ ସେ ଯୋଉ ବରମ୍ପପୁରୀ ଆଚାର ଡା ପକେଇଲେ ତା ଦେହରେ
ହଁ ହଁ ତାର ଟିକେ ଆଚାର ନହେଲେ ସେ ତେଲ ଟିକଏ ପକେଇ ଦେଲେ ତାର ବାସ୍ନାଟା ଆହୁରି ବଢ଼ିଆ ଲାଗେ।
ହଁ ବଢିଆ ଲାଗେ ଖାଇବାକୁ ସିଏ ଏ ପିଲା ଟିକେ ତାର ସେଇଆକୁ ଏଇନା କର ଥିଲେ ତ ବଡ଼ଝିଅଟି କହିଲା କହିଲା ମୋ
ମିକ୍ସର୍ ଟିକେ ପିଆଜ ଟିକେ କାକୁଡି ଏଇ ଗୁଡାକ ସବୁ ହଁ।
ହଁ ସବୁ ଜିନିଷରେ କଣ କି କିଛି ଖରାପ ନାହିଁ ଆଉ ଯୋଉ ସବୁଦିନ ଖାଲି ଏ ପିଲା କିଏ କହୁଛି ମ୍ୟାଗି ଖାଇବ କିଏ କଉଛି ଚାଉମିନ ଖାଇବ ଏଇଗୁଡା ସବୁ ଖରାପ ନା ମୁଢ଼ି ଟା କଣ ଆମେ ଆଗରୁ ବି ସେଇ ମୁଢ଼ି ଚୂଡ଼ା ଏଇଗୁଡ଼ା ସବୁ ଖାଉଥିଲେ ନା।
ହଁ ଏୟାତ ଆମେ ଖାଉଥିଲୁ ନା ଆଉ ଚୁଡ଼ା ଭଜା ନହେଲେ ଚୁଡ଼ା ଭଜା ବି। ବାଦାମ ଫାଦାମ ପକେଇକି ଭୂଷାଙ୍ଗା ପତର ପକେଇକି ଆପଣ ମାନେ ମିକ୍ସର ପକେଇବେ ପିଆଜ ପକେଇବେ ସେଇଟା ବି ବହୁତ ବଢିଆ ଲାଗିବ ଭଲ ଜିନିଷ ଟା ବି। ମ୍ୟାଗି ଅପେକ୍ଷା ଖାଇଆ ଅପେକ୍ଷା ସେଇଟା ହେଲା ଭଲ ଜିନିଷଟା।
ସବୁ ବେଳେ ଏଇ ମାନେ ଯାଉ ହଁ। ଆ ସ୍ଵାମୀ ଯୋଉ ସିଏ ସେମିତି ବାହାରକୁ ଯାଉଛନ୍ତି ନାଇ ଯୋଉ ମଞ୍ଚେଶ୍ଵରରେ କାମ କରନ୍ତି କହୁଥିଲି। ସିଏ ଯେମିତିଆ ସନ୍ଧ୍ୟା ବେଳେ ଖାଇବେ ମାନେ ଟିଫିନ ନେବେ ତଥାପି ସନ୍ଧ୍ୟାବେଳେ କହିବେ ସେମିତି ଚୂଡ଼ାପତ୍ରଣା ପକେଇ ପିଆଜ ପକେଇ ଟିକେ ତା ଦେହେରେ ଟିକେ ସେଉ ସବୁ ପଡ଼ିଥିବ ବାଦାମ ଫାଦାମ ସବୁ ପଡ଼ିଥିବ ତାଙ୍କୁ ଦଉଛି ଭାଜିକି ସେ ନଉଛନ୍ତି ସନ୍ଧ୍ୟାବେଳେ ବାଡ଼ିରେ ପୁଣି ପକଉଛନ୍ତି ସିଏ ଭାରି ଖାଇବାରେ ଭାରି
ଖାଇବା ଅପେକ୍ଷା ସେଇଟା ଆପଣ ଅଳ୍ପ ଟିକଏ ଖାଇଦଲେ ବି ପେଟ ଫୁଲ ଦେହ ବି ଭଲ ମାନେ ମାନେ କିଛି ମାନେ ପେଟ ବି ଖରାପ ହେବାର କିଛି ନାହିଁ।
ନା
ହଁ ସେଇଟା ଭଲ।
ହୁଁ।
ହୁଁ। ଭଜି ସେଇ ଆମର ଯିଏ ସାଣ୍ଡିଚ୍ ଟି କରିଥିଲି ପୁଅ କହୁଥିଲାତ ଏ ସାଣ୍ଡୱିଚ୍ ଟିକେ କରିଦେଇଥିଲି ଅଳ୍ପ ଟିକେ ଟିକେ ଟିକେ ଖାଇଲୁ ଆଉ ସନ୍ଧ୍ୟାଟାତ ବେଶୀ ଖାଇହବନି ଆଉ। ନାରାତିରେ ଫୁଣି ଡିନର୍ ଅଛି କଣ କହିଲେ।
ଯୋଉ ସାଣ୍ତିଚ୍ ମା ନାଇଁ ଖାଲି ସେ କାକୁଡ଼ି ଫାକୁଡି ଟମାଟ
ହଁ ହଁ ନାଇଁ ଆକ୍ଚୁଆଲି ମୁଁ ସେମିତିହିଁ ମାନେ କରେ କିନ୍ତୁ ଆଜି ସନ୍ଧ୍ୟାବେଳୁ ସେୟା କରିନଥିଲି ସେ ଟିଫିନ୍ ଫିଫିନ୍ ନେଲେ ସେଥିରେ ଟିକ କାକୁଡ଼ି ଟମାଟୋ ପକାଏ ଆଉ ଆଳୁ ଫାଳୁ ପକାଏ କିନ୍ତୁ ଆଜି ଖାଲି ଆଳୁ ପକେଇକି କରିଦେଇଥିଲି। ମାନେ ଏଇଥିରେବି ବେଶୀ ତେଲ ପଡ଼େନି କିନ୍ତୁ ଆଗ କଣ କଲି ଆଳୁ ସିଝା ଥିଲାତ ଚାରି ପାଞ୍ଚଟା ସେଇଟାକୁ କଣକଲି ମ୍ୟାସ୍ କରିଦେଇକି ଟିକେ ଟମାଟୋ ଆ
ଅଁହଁ।
ଅଁ ଉ ପିଆଜ ପକେଇନି ଖାଲି ଟମାଟୋ ପକେଇ ଦେଇକି ସେଥିରେ କଣ କଲିନା ଆମର ଯେଉଁ ମ୍ୟାଗି ମସଲା ଯେଉଁ ଥାଏ।
ଗୋଟେ ପ୍ୟାକେଟ ପକାଇଦେଲି ସେଇଥିରେ ଆଳୁା ପକେଇକି ଟିକେ ଘାଣ୍ଟି ଦେଲି ଆଉ ହଁ ଗୋଟେ ପକଟ ଘାଣ୍ଟିଦେଲି ଟିକେ ଥଣ୍ଡା ହେଇ ଆସିଲା ଥଣ୍ଡା ହେଇ ଆସିଲା ପରେ ମୁଁ ରଖିଛି ବ୍ରେଡ଼୍ ମାନେ ସାଣ୍ଡୱିଚ୍ କରିବାପାଇଁ ଆମର ଯେଉ ବ୍ରେଡ଼୍ ଟୋଷ୍ଟ ଆସେ ଯେଉଁ କରା କରିବା ପାଇଁ ସେଇ
ମେସିନ୍ଟି।
ହୁଁ ମେସିନ୍ଟେ ରଖିଚୁ। ଆଉ ତାୱରେ କରେନି ସେଇତିରେ କଣ କଲି ସବୁ ବ୍ରେଡ଼୍ ଗୁଡ଼ାକ ଏମିତି ମାନେ କୋଣ କୋଣ କରିକି କାଟିଦେଲି ଟ୍ରାଙ୍ଗଲ ତ୍ରିଭୁଜ ସେପରେ ସବୁ କାଟିଦେଲି ଆଉା କା ଟିକି ସବୁ ଟିକିଏ ଆଗ ଟିକେ ଟମାଟୋ ସସ୍ ଟିକିଏ ମାରିଦେଲି ଦୁଇପଟେ ସାଇଡ଼୍ରେ ତାପରେ ଏଯେଉ ଆଉଡା କରିଥିଲି ମୋପୁଅର ଆକ୍ଚୁଆଲି ମ୍ୟାଗି ମସଲାଟା ବହୁତ୍ ଫେରଟ୍। ମାନେ ଯେକୌଣସିରେ ମ୍ୟାଗି ମସଲା ପକେଇଲେ ସିଏ ସେଇଟା ଖାଇଦବ।
ହୁଁ।
ତ ସେଟା ବିନା ମ୍ୟାଗି ମସଲା ପ କଲେବି ହେବ ତସେଇ ଟିକେ ମ୍ୟାଗି ମସଲାଟା ଭଲପାଏ ବୋଲି ହେଥିରେ ସେଇଟାକୁ ମ୍ୟାଗି ମସଲା ପକେଇକି କରିଦେଇଥିଲି ଆଉ। ଆଉ ସେ ମ୍ୟାଗି ମସଲା ପକାଇଲା ପରେ ସେଇଟା ଟିକେ ବ୍ରେଡ଼ ରେଡ଼ୁ ମ୍ୟାଗି ମସଲା ଏଯୋଉ ଆଳୁଟା ଲଗେଇଦକି ତାପରେ ତାପରେ ଆଉ ଗୋଟେ ବ୍ରେଡ଼୍ ଲଗେଇ ଦେଇକି ସେଇଟା ଦି ଦିଇଟା ପସିବ ସେଇଥିରେ। େ ଆରାମସେ ବସିବ ତ ଦିପ ଦି ଦୁଇପଟ ସାଇଡ଼୍ରରେ ଗୋଟେ ଏପଟେ ଗୋଟେ ସେପଟେ ଗୋଟେ ବସେଇକି ତାରତ ଅଛି ମାନେ ସେ ଯେଉଁ ତା ମେସିନ୍ଟା ସେକେତେବେଳେ ବନ୍ଦ ଅଟୋମେଟିକ୍ ବନ୍ଦ ହେବ ଅଟୋମେଟିକ୍ ହେବ ଲାଇଟ୍ ବନ୍ଦ ହେବ ଲାଗିବ। ଆପଣ ଜାଣିପାରିବେ ସେଥିରେ ହେଇଗଲା ମାନେ ଅଟୋମେଟିକ୍ ଲାଇଟ ଲାଗିବ ଆଉ କଣ।
ହଁ।
ସେଇ ଇଏରେ ହେଟୁ ସେଦା କରିକି ଆଉ ଟିକେ ଲେମନଟି କରିଥିଲୁ। ସନ୍ଧ୍ୟାବେଳେ ଟିକେ ଖାଇକି ସେରା ଖାଇକି ପିଇଲୁ ଆଉ।
ହଁ ଆୟୁର୍ବେଦ ସବୁଆଡେ ଯୋଉଠି ଯାତ୍ରା ତୀର୍ଥ ମେଳା ଯୋଉଠି ଦେଖି ଖଲେ ଆୟୁର୍ବେଦିକ ଯାହା ବି ଆଉ
କ୍ଟର ବି ସେୟା କହୁଛନ୍ତି ନା ଆକ୍ଚୁଆଲି କଫି ଆଉ ଅମୁଲ ଚା କି କ୍ଷୀର ଚା ଏଗୁଡ଼ାକ ହେଲା ମାନେ ଗ୍ୟାସ୍। ସେ କହୁଛନ୍ତି ତମେ ବ୍ଲାକ୍ କଫି ପିଅ, ନହେଲେ ବ୍ଲାକ୍ ପିଅ ନ ପିଇବକି ପ୍ରକୃତରେ ସେଇଟା ପିଇଲେ ବି କିଛି ହୁଏନି।
ନା ନା ସେ ଭଲ ରହେ ଦେହ ପାଇଁକା।
ଏ ମୁଁ ତ ଏଗୁଡ଼ାକ ବି ପିଏନି ଆଜି ଟିକେ ହଜବେଣ୍ଡ କହିଲେ ବୋଲି। ଆଉ କରୁଚି ଦଟା ଟିକେ ହଁ ଟିକେ ଚା କରିଦବା ଆଉ।
ହଁ ଆମର ବି ସେମିତି ବାଇରେ ବହୁତ ଲେମ୍ବୁ ଫଳେ ତ, ଆମର ତ ପିଲା ଯେତିକି ଲେମ୍ବୁ ଭାତରେ ସବୁଦିନ ସମସ୍ତଙ୍କର ଲେମ୍ବୁ ଟିକେ ଥୁଆହେଇଥିବ ପିଆଜ ଟିକେ ଥୁଆହେଇଥିବ। ଲେମ୍ବୁ ପିଆଜ ପାଣି ସମ ଆପଣଙ୍କ ଖାଇବାରେ ଧୁଆଇଥିବ ଆଉ ସନ୍ଧ୍ୟାବେଳେ ଆଉ ଆଉ ପ୍ରାୟ ଟାଇମ ତ ଲେମ୍ବୁ ପାଣି ଆଉ।
ହଁ ନା ଲେମ୍ବୁ ପାଣି ତାପରେ ଲେମ୍ବୁ ପାଣି ବି ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ବି ବ୍ରସ୍ କଲା ପରେ ଖାଲି ପେଟରେ ଉଷୁମ୍ ପାଣିରେ ଲେମ୍ବୁ ଟିକି ମହୁ ଟିକେ ହଳଦୀ ପକେଇକି ପିଇବେ ଏଇଟା ମେନେ ବହୁତ ଭଲ, ମୁଁ ବି ରେଗୁଲାର
ନା ସେ ସାବ ବଡ ଝିଅକୁ ଦୋଉଥିଲି ଯେ ତାର କଣ ହେଲା ବର୍ଷେ ଦି ବର୍ଷ ଗଲା ପରେ ତା ପେଟ ସବୁବେଳେ କାଟିଲା। ତ ସେ ଡକ୍ଟର ମୁଁ ଯେମିତି ଦେଖେଇଲି କହିଲି ତାକୁ କଣ ଖାଇବାକୁ ଦୋଉଚ ମୁଁ କହିଲି ଏମିତି ନା ନା ସକାଳେ କଣ ଖାଉଚ? ମୁଁ ଯେତେବେଳେ କହିଲି ଏମିତି ଲେମ୍ବୁ ପାଣି ଦୋଉଚି ବୋଲି ସେ ଲେମ୍ବୁଟା ଏତେ ଦେଲେ ବି ଭଲ ନୁହେଁ ସବୁଦିନ ରେଗୁଲାର। ସବ ତାକୁ ଟିକେ ଟିକେ ହଁ ହଁ ତା ମନା କଲେ ଟୋ ଟାଲ କହ ନା ମାନେ ଦିଇ ତିନି ମାସ ଯାଇକି ତାକୁ ଟମାଟୋ ଲେମ୍ବୁ ଖଟା ଜାତୀୟ ଜିନିଷ କି କିଛି ଦେବନି, ଆମେ ସେ ଯୋଉ ମାନେ ସେଡଗୁଡା ଧରିକି ଗଲି ମୁଁ ଯାହା ସେ ଖାଇଲା ସାଙ୍ଗରେ ଖାଇଦୋଉଚି। ଏ ଆଉ କି ସି ବି କହିଲେ ହୋଉନି। ସବୁ ବୋଲି ଦବନି ହଁ ଆଠ ଦିନ ଦଶ ଦିନ ଦେଇଥିଲା ତାପରେ ଛାଡିଦବ। ଯାହା ଦେହରେ ଚଳି ଯାଉଛି ଯାହା ଦେରେ ନ ଚଳୁଛି ସେ ପୁଣି ଅସୁବିଧା ହୋ।
ହଁ ହଁ ଯାହା ବୋଲି କୋଉଟା କାହା କାର୍ଯ୍ୟରେ ବି ସବୁ ଟା ସବୁ ସମଙ୍କ ଦେହରେ ସୁଟ୍ କରିବ ନା।
ନା ଏଇ ଦେଖୁନା ଜଣେ ଅଛନ୍ତି ଆମ ଘର ପାଖରେ ସେ ବାଦାମ ଖାଇବି ମାନେ ତାଙ୍କ ଦିହ ମୁଣ୍ଡ ଖଳିଯିବ।
ଆଉ ସେଯୋଗୁ ଯିଏ ଯ ଯାହାକୁ ଯାହା ମାନେ
ହଁ ହଁ ଯେଉଁଟା ସମସ୍ତଙ୍କୁ ଯେଉଁଟା ସୁଟ୍ କରେ କିନ୍ତୁ ଚାହା ଗୁଡ଼ାକ ଆକ୍ଚୁଆଲି କିନ୍ତୁ ପିଈ ବି ଗ୍ୟାସ୍ ଚାଲୁଚି। ଅମୁଲ ହଉ କ୍ଷୀର ହୋଉ
ହଁ ଆମେ ବ ଦିଇ ବର୍ଷ ଯାଇଥିଲୁ ଏଠିକି ବଦ୍ରିନାଥ ଯାଇଥିଲୁ ସେଠି ଆମ ଯୁଆଡେ ଦେଖି ଗରମ ଗରମ ଜିନିଷ ଖାଇବ, ଗରମ ଜିନିଷ ପିଇବ। ପୁରା ଥଣ୍ଡା ଜାଗା ନା।
ହଁ ତ ଇଚ୍ଛା ହବ ଖାଲି ଗରମ ଖାଇବି ଆଉ।
ହୁଁ।
ହଁ।
ଆଉ ଚାରିଆଡେ ବି ଖାଲି ତାଙ୍କର ବିକ୍ରି ହଉଥବ ଏଇ ଯେ ଏତେ ସବୁ ମାନେ ପ୍ରାକୃତିରେ ମିଳୁଛନ୍ତି। ଚେରା ମୂଳି ଯାହା ସବୁ ସେଇ ସବୁ ଜିନିଷ ବିକ୍ରି ହଉ ତ ଗୋଟେ ଗୋଟେ ଜାଗାରେ ସେଇ ଭଳିଆ ଯାହା ହଁ ସେମିତି କିନ୍ତୁ ବଦ୍ରିନାଥ ବଢିଆ ଜାଗା ଟା ମାନେ ଆ କଣ? ଯଉ ସ୍ଵର୍ଗ ଭଳିଆ ଲାଗିବ।
ଯଉ ଆପଣଙ୍କର ଭାଗ୍ୟ ମୁଁ ସବୁବେଳେ। କେବେ ଆମ କେବେ ଠାକୁରଙ୍କ ଡକରା ହେବ ଆମେ ଯିବୁ ଆ କାହିଁକି ହେଉଛି ଯୋଗ।
ନାଇଁ ଇଚ୍ଛା କରନ୍ତୁ ମନକୁ ମୁଁ ଯିବେ। ମାନେ ଆଉ ଏମତି ଭାବିଲେ ଆଉ ଯଦି ଭଗବାନ କହନ୍ତି ମୁଁ ସବୁ କରିଛି ତମେ ଆସିପାରିବ ପ ହାତ ଧରିକି ଆଣିବ ନା କଣ। ଇଚ୍ଛା କରିକି ବାହାରିକି ଯାଆନ୍ତୁ ବଢିଆ ଜାଗା ଟା। ମାନେ ଏପଟେ ଥଣ୍ଡାକୁ ସେପଟେ ଯେଉଁ ଗଙ୍ଗାନଦୀଟା ପାଣିଟା ଗରମ ବାହାରୁଛି ଉଷ୍ମତ ପାଣିଟା ବାହାରୁଛି ଆଗରେ କିିନା ଭଲ ଲାଗେ ସେ ଯୋଗୁ ଆଉ
ହୁଁ ସେଇଠୁ ବଦ୍ରନାଥ ଗଲା କେଦାରନାଥ ବଜେ ଯାଇନାହାନ୍ତି ଆଉ
ନା ନା କେଦାରନାଥ ପିଲାମାନଙ୍କୁ ନେଇକି ଯାଇ ହେଲାନି ଆମେ ଖାଲି ଦ୍ୱାରିକା ର ଯଦନାଥ ଗଲୁ ସେଇଠ ଯୋ ସଢା ଚାରିଆଡେ ଯୋଉଛି ବୁଲିବା ପାଇଁ ସରସ୍ଵତୀ ଯୋଉ ସେଇଠୁ ବାହାରିଛନ୍ତି ସରସ୍ୱତୀ ମେନ ନା କାରଣ ତ୍ରିବେଣୀ ସଙ୍ଗମ ରେ ଆପଣ ସବୁ ଦେଖିବେ ଗଙ୍ଗା ଦେଖିବେ ଯମୁନା ଦେଖିବେ କିନ୍ତୁ ସରସ୍ୱତୀଙ୍କୁ ଦେଖିବେନି ସିଏ ମାନେ ତଳେ ରହୁଛନ୍ତି ତ ସେଠୁ ସରସ୍ଵତୀ ବାହାରୁଛନ୍ତି ପୁରା ଦେଖିବେ।
ଓହୋ ଆଛା ଯ ଆପଣ ଦେଖିସନ୍ତି ବୋଲି ଏତେ ବଢିଆ କହିଁଲେ ଯା ମାନେ ବାପାଙ୍କ କଥା ଶୁଣିକି ମୋତ ଦେଖିବାକୁ ଇଛଅ ହଉଛି। କି କାସ ମୁଁ ବି ଯାଇପାରନ୍ତି ଦେଖିବା ଭଗବାନଙ୍କ ଦ୍ୱାରା କେବେ ପଡ଼ୁଛି।
ହଁ ନାଇଁ ସେ ସେ ଜାଗା ଆାଗରେ ପହଞ୍ଚିଗଲେ ମ ବଢ଼ିଆ ଲାଗିବ ମାନେ ଯେମିତି ଲାଗିବ ଗେ ସର୍ଗରେ ପହଞ୍ଚିଗଲେ କିନ୍ତୁ ଏହା ଭାରି ରାସ୍ତାଟା ଭାରି ଭାରି କଷ୍ଟଦାୟକ ରାସ୍ତା ନା ଏତେ ଘାଟି ରାସ୍ତା ମାନେ ତ ମାନେ ଭୟ ଲାଗିବ କାରଣ ସବୁବେଳେ ବରଫ ଥରେ ଥରେ ଖସି ପଡୁଥିବ। ସେଇ ଯୋଉ ସେଟା ଭାରି ଇଏରେ ଯାଆନ୍ତିନି କି ବହୁତ ମାନେ ଲୋକମାନେ ସେ ଇଏ କିଲା ବେଳକୁ ଦଶ ଥର ଆଗ ଭାବିବେ। ଭଲ ଲାଗେ କିନ୍ତୁ ଆଁ ଆଉ ଏଇ ଜୁନ୍ ଜୁଲାଇ ଟାଇମରେ ଯିବେ ଠିକ।
ହଁ ସେଇଟା ଆମ ପାଇଁ ଠିକ୍ ଆଉ।
ହଁ ଆମ ପାଇଁ ଠିକ ତାପରେ ସିଆଡେ ବି ସେଆ। ହଁ ହଉ ମୁଁ ଯାଉଛି ପଛରେ ଲଗେଇବି ଆଉ କଥା ହେଇ କହିବି ଆଉ ହଁ